ହାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହୁଁ କଉନ?
ହାଲୋ ସୁବିଲା କୁହ? ଆରେ ହଁ ଶୁଭୁଚି କୁହ?
ତମର ବର୍ଷା ହଉନି କି ଆମର ବର୍ଷା ଅଛି।
ନାଇଁ ଆମର ତ ଖରା ହଉଛି ଖରା ହଉଛି ଖରା।
ଖରା ଏବେ ଯାଇକି ମାନେ ଦିଟାରୁ ପୁରା ବର୍ଷା ବର୍ଷା ଦେଖିଲାଣି।
ହଁ ବର୍ଷା ହଉ ଟିକେ ରାତିରେ ଭଲ ନିଦ ହବନା ଆଉ
ହଁ। ତମର କଣ କାମ ସଇଲାଣି?
ହଁ ସରିଗଲା। ହ
ହୁଁ ଆଉ ଖାଇବା କଣ?
ଖାଇବା ଅଣ୍ଡା ଦରକାରୀ ଭାତ ଡାଲି ହୋଇଥିଲା ଅଣ୍ଡା ହେଇଯାଇ ଯୋଉ ମୋଟାକି କରିଦେଇଥିଲେ କସିଲା ଖାଇଦେଲୁ ଆଉ
ହଁ କେତେ ଜଣ କି?
କଣ ଦି ଜଣ।
ତିନି ଜଣ ତିନି ଜଣ।
ଓହୋ। ହୁଁ ନିଦ ଆସିଲାଣି କି?
ଆସିଥିଲ ବା କେଲତା କେଲତା ଆଉ। ଦିଟା ଚାଳିଶ ପଇଁଚାଳିଶ ହବ ଆସିକି ଫ୍ରେଶ ହେଲୁ ଫ୍ରେଶ ହେଇକି ବସିବ।
ଓହୋ। ସାଢେତିନଟା ହେଇଛି ତ
କାଲି ଆସୁଧ ନାଇଁ
କାଲି ଅସ ନା ନାହିଁ
କାଲି ଅଛି ନା ନାହିଁ
ଆମର ତ ଅ କାଲି ଅଛି ଯେ କ ଜଲଦି ଆଉ।
ତା ଚାଲ ଆଉ
ତମର ତ ଏବେ ସବୁଦିନ ଜଲ୍ଦି ଜଲ୍ଦି ହେଇଯାଉଛି ଆଉ କଣ।
ହଁ ଯୋଉ ପରଦିନ ପାଞ୍ଚଟାରେ ଛା
ଆ କାଲି ଟିକେ ଜଲ୍ଦି ଆଜି ଟିକେ ବି ଜଲ୍ଦି କାଲି ଆଡକୁ କାଲି ଯୋଉ କଣ ମାନେ ଯୋଉ ମୁହଁରେ କଣ ମେ ପ୍ରୋବ୍ଲେମ ଅଛି ମଧେ
କେ କାଲି ଯୋଉ ଏମିତି ଫୋନ ଯୋଉ ଉଠେଇି ନା ଆମ ଘର କଣ ଗୋଟେ ପ୍ରୋବ୍ଲେମ ଅଛି।
ନାଇଁ ନାଇଁ ସେଥିରେ କଣଛି।
ରିପ୍ଲାଏ ହେଇଲ ତ ସେଥିପାଇଁ
ନାଇଁ ନା ମୁଁ ସକାଳେ ତମେ ତ ଯା ମୁଁ ଜାଣି ଯାଇଥିବ ସ୍କୁଲରୁୁ ମୁଁ ତାପରେ ଗଲେ ଏ ଗୋଟେ କହିଲେ ଆସିଲେ ତ କଥା ହେବି ଆଉ କଣ
ଏ କଣ ପାଠ ପଢିଆ ହେଇଯାଇଛି।
ସ୍କୁଲ ଗ କଲେଜ ସରି ସରି।
ହଁ ଆ ସେଇ କଥା କହୁଥିଲି ଆଉ। କଣ ଗୋଟେ ଏ ହେଲେଣି ମାନେ ଯୋଉ କିଛି କହିଲାନି ନା ମୁଁ ସେଥିପାଇଁ କ କଣ ଟେ ବେ ପ୍ରୋବ୍ଲେମ ହେଇଛି ଆଉ।
ନା ମ ପ୍ରୋବ୍ଲେମ୍ କଣ।
ହଁ ହଁ। ଆଜି ଆଜି ପୁଣି ଏତିକି ଜ ଛପା ଆଠଟ ରେ ମଧ୍ୟ
ଆଠଟ ର ବୋଧେ
ହଁ ଆଠ ଟା।
ଓୋ ଆଠଟାରୁୁ ଦିଟା। ତିନ୍ତା ଛାଡେ ତିଣ୍ଟା।
ଏମିତି କହିହବନି, ପ୍ରୋଜେକ୍ଟ ଯେତେବେଳେ ସରିଯିବ, ସେତେବେଳେଠୁ ସରିଲା।
ମାନେ ଯଦି ବାରଟାରେ ସରିବ, ବାରଟାରେ ବି ଛାଡିଦେବେ?
ହଁ ହଁ, ସେମିତି ତ ଘଣ୍ଟା ଦି ଘଣ୍ଟାରେ ସରିଲେ ବି ପଳେଇବ
ହୁଁ। ତମ ଘର ସା କଥା ହେଇନ?
ଦି ଘରେ ସକାଳେ କଥା ହେଇଥିଲି ମାମା ସହିତ।
ଅହ, ଦିନକୁ କେତେଥର କଥା
ଦି ଥର।
ନେବାନି।
ଡେଟ ଯିବା ଟାଇମଟା, ଡେଟ ରୁ ଆସିଲା ପରେ।
ତାର ଏଇ କଥା ସରିବଣି ବୋଧେ।
କଥା ସରିବନି ବୋଧେ?
ଏଇନା ମାମା ଶୋଇଥିବ, ମୁଁ ଇଭିନିରେ କଲ କରିବି, ଏ ସାଢେ ଛଅଟା ସା ସାତ ଟା ସୁଧା।
ଆଛା, ହଁମ ଏବେ ଦି ପହର ଟାଇମ ଟା ନା, ଇଆଡେ ବି ତ ବର୍ଷା ଆସୁଚି ନା ଏ।
ମୋର ନା ୟାଡୁ ନ ଗଲେ ବି ଛାଡୁ କର, ସବୁଦିନ କଲ ଜୀବ ନ ହେଲେ ଆସିବ, ଏମିତି ହେଲା ଆଉ।
ହଁ। ଘରେ ଯେହେତୁ ଗୋଟେ ପୁଅଟେ କି ଝିଅଟେ ଗଲେ, ଯେମିତି ହେଲେ କଲ ହବ ନହେଲେ ଆସ ମୋ ଘରେ
ତାପରେ କଲ ନ କଲ ସେ ଟେନସନ୍ ହେଇ ଯାଉଚି ପା ସଡନ।
ହଁ ହଁ। ଆମ ଘରୁ ବି ସେମିତି କଲ କଲେ, ପୁରା ମର୍ଣିଂରେ ଅ କେତେଟାରେ, ଅ ଦଶଟା, ଦଶଟା ବେଳକୁ ଆଗରୁ ବହୁତ ଭଲ ଥିଲା ତ, ମୁଁ ରାଗିକି ଦିନେ ଚିଲେଇ ଦେଲି।
ଆଉ କଲ କରୁନାହାନ୍ତି ସକାଳୁ। ହୁଁ, ହାଲୋ।
ହଁ।
ହୁଁ, ସେଇଆ, ସକାଳୁ ମାନେ କଣ, ସେଇ ଆ ଦଶଟା ବେଳକୁ ମାନେ ରାସ୍ତାରେ ବେଳେ ବେଳେ ଟିକେ ଲେଟ୍ କରିକି ଯାଏହାରି ନା? ସାନରେ ଜଷ୍ଟ ଆଇ ପହଞ୍ଚି ଥିବି ହଁ କଲ୍ କରିଦେବେ, ତ ସାର୍ କହିବେ, ସବୁବେଳେ କହିବେ, ସବୁବେଳେ ୟାର ଗୋଟେ କଲ ଆଉଚି। ଆଉ ଗୋଟେ ସବୁବେଳେ ଯାଉ ଯାଉ କଲ ଆସିବ। ତ ସାର ଜିନ ମତେ ଜଣ କଲେ, ମୁଁ ରାଗିକି ସେଦିନ ଚିଲେଇ ଦେଲିି। ଆଉ ଘରେ ମେସେଜ ଆସୁଚି, ତାପରେ ଯାଇ କଲ୍ ଆସୁଚି।
ହୁଁ ହୁଁ।
ହୁଁ ଉଁ ଯୋଉ ଯୋଉ ମାନେ ରୁମମେଟ ମାନେ ଅଛନ୍ତି, ସେମାନେ ବି ସେମ୍ କାମ କରୁଚନ୍ତି?
ଅଛି, ସମସ୍ତଙ୍କର ପୋଜିସନ ଅଲଗା ଏବେ।
ଓ ହୋ। ତମେ ଯୋଉ ଡ୍ୟୁଟି ଯୋ କରୁଚ, ଏଇଟା କଣ ଇଆଡ଼େ ନାହିଁ, ନା କଣ?
ହୁଁ।
ତମେ ଯୋଉ ଡ୍ୟୁଟି କରଛ ଆଡେ ନାହିଁ ନା କଣ?
ବଡ଼
ଏଇ ଓ ଏଇଆଡ଼େ ଓଡ଼ିଚାରେ।
ଭୂମିପଟା?
ହଁ।
ଅଛି ଯେ ଡିଜାଇନ ପ୍ରୋଟୋକଲ ଟା ହଉଛି ମେନ। କଥା ହେଲା ଭୁବନେଶ୍ଵରରେ ଅଛି। ଗୋଟେ କଣ କହିଲ ସେଟା କନଭରସେସନ ପାଇଁ ଏପଟେ ଏଠି ହେଲା ଡାଇରେକ୍ଟ ମାନେ ଯେମ କୁହନ୍ତିନି କି ଆମେ ପଢ଼ାରେ ପ୍ରାକ୍ଟିକାଲ କ୍ଲାସ ଆଉ କ୍ଲାସ୍ କରିବା ଦିଇଟା ଅଧେରୁ ତଫାତ ଅଛି।
ହୁଁ।
ଡାଇରେକ୍ଟ ଏଠି ସବୁ ଜିନିଷ ନୂଆ ବନିଆ ହବ ତାପରେ ଫିଟିଙ୍ଗ ହବ ଡାଇରେକ୍ଟ ସବୁ ହେଇକି ତାପରେ ଏକାଳଗ ପୁରା ସୋରୁମ୍ କୁ ପଠା ହେବ। ଭୁବନେଶ୍ରରେ କଣ ସେମାନେ ସୋରୁମ ର ଖାଲି ଅଟୋ ଦେଖିବ ନା ଗାଡି଼ ରେ ଏମିତି ଏମତି ଏଇଟା ଏଇଟା ଆସିବ ଏଠି କଣ ସବୁ ଜିନିଷ ଏଇଠି ତିଆରି ହେଲା ତାପରେ ଲାଗିଲା।
ହୁଁ।
ତାପରେ ଗଲା ସାତିଆ କାମ ଆମ ଓଡି଼ଶାରେ କାହିଁ ଏତେ?
ଓହୋ ଏମିତିଆ।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
ଏ ତୁ କେବେଠୁ ଗଲଣି କି?
ମୁଁ ହେଇଯିବ ପାଞ୍ଚ ବର୍ଷ ଖଣ୍ଡେ ହବ ପାଞ୍ଚ ଛଅ ବର୍ଷ ହେଇଯ।
ଓହୋ ଆଚ୍ଛା। ହୁଁ। । ହୁଁ। ।
ହଁ କହୁନ।
ହୁଁ କହିଲି ସିଆଡକୁ ଭଲଲାଗୁଛି ରହିବାପାଇଁ।
ଆଦତ ହେଇଲାଣି ହେଇଲାଣି ପାଞ୍ଚବର୍ଷ ଖଣ୍ଡେତ ଭଲ ଲାଗିବନି।
ହୁଁ ସେଠି ଡର ଲାଗୁନି।
ନା ଲୋକାଲ ପିଲାତ ଚିହ୍ନା ହେଇଗଲାଣି ପ୍ରାୟ ସବୁ। ସବୁ ଦୋକାନଫୁକାନ ସବୁ ଚିହ୍ନାପରିଚୟ ହେଇଲାଣି ସମସ୍ତେ ଆଉ ଭଲଲାଗୁଚି ରହିବାକୁ।
ଆ ହା। ହୁଁ।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
ସବୁ ଚିହ୍ନା ହେଇଗଲେଣି ନା ମୋବାଇଲଦୋକାନ ଡ୍ରେସ ଦୋକାନ ସମସ୍ତଙ୍କର। ଆ କିଛି ଗୋଟେ ନୂଆ ପ୍ୟାଟର୍ଣ ଆସିଲେ କଣ ଆସିଲ ଫୋନ କରିୁଥାନ୍ତି ହଁ । କି ଆମର କିଛିପ୍ରୋବ୍ଲେମ ହେଲେକି ।
ଗଣେଶପୂଜା ସିଆଡେ ତ ଗଣେଶପୂଜା ଫେମସ।
ବହୁତଫେମସ ଗଣେଶପୂଜା ଏଠି ସବୁଠୁଫେମସ।
। ଗଣେଶପୂଜା ଗୋଟେ ହୋଲି ଗୋଟେ ହେଇଆଡରହୁଚ ନାଇଁ ଗଣେଶପୂଜା।
ଗଣେଷ ପୁଜା ଏଠି ଫେମସ୍ ତ ବଟ ଯେତେହେଲେ ଓଡିଶାରେ ଉଁ
ତିନିଦିନ ଭଳିଆ ପୂଜାହୁଏ ଉଁ ପୂଜା ହୁଏ।
ଏଠି ଗଣେଶପୂଜା ଗୋଟେ ଦିିବାଳି ଆଉ ହୋଲି ଏଇତିନିଟା ଯାକ ବୋ ମାନେ ଆମ ପଟେ ଦିନେଦିନେ ଏପଟେ ତିନିଦିନ ଚାରିଦିନ ଏମିତି ରୁହିବ।
ହଁ ଗଣେଶ ପୂଜା ତିନିଦିନ୍ ହଉଚି।
ହୁଁ ଗଣେଶ ପୂଜା ଏଠି ମାନେ ଏ ତାଙ୍କ ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ପୂଜାକରିବୁ ଘରେ ରଖିକି ଆଉ ଆ ଆମପଟେ କଣନା ଗଣେଶ ପୂଜା କଣ କ୍ଲବପିଲା ନହେଲେ ଗୋଟେଗୋଟେ ଏମ୍ତି ନିଜ ନିଜର ଯୋଉ ଦୋକାନଫୁକାନ ନେଇକି ସେମାନେ କରନ୍ତି ଏଠ୍ ଏଠି ସମସ୍ତଙ୍କ ଘରେଘରେ ପୂଜା ହୁଏ କାହା ଘରେ ମିସିଙ୍ଗ୍ ନାଇଁ। ସମସ୍ତଙ୍କ ଘରେ ଗୋଟେଗୋଟେ ମୂର୍ତ୍ତି ସମସ୍ତଙ୍କର ପୂଜା।
ହଁ ଭଲକଥା ଗଣପତିବାପା ମୋରିଆ।
ହୁଁ ହ୍ୟାଲୋ।
ହୁଁ!
ଭଲ ସବୁ?
କଣ କଇଲ?
ହ୍ୟାଲୋ।
ହଁ!
ରହୁଚି। ହ୍ୟାଲୋ।
ହଁ ହଁ।